ତ ଥିଲା ଏଇଠି ଦୋକାନରେ ଅଛି ଆଉ।
ଆଉ କଣ ଖାଇଥିଲୁ?
ଏ ଦୋକାନରେ ଅଛି ମୋ ଦୋକାନ ସାମ୍ନାରେ ଗୋଟେ ଫାଷ୍ଟ ଫୁଡ ଦୋକାନ ସେଇଠୁ ସାଧା ଚାଉମିନ ଆଣିକି ଖାଇଥିଲି
ଆଜି କେନ୍ତି ବହୁତ ଦିନ ପରେ ମନେ ପଇଲା?
ମନେ ପଇଲା ଆଉ ବ୍ୟସ୍ତ ଭିତରେ କରିପାରିନଥିଲି ମୁଁ କହିଲି ଦେଖିଆ। କଣ କରୁଛି ଆଉ ଲଗେଇବା କଥା ହେବା ଆଉ। ସମୟ ହଉନି ଆଉ।
ଆ ବହୁତ ଦିନ କଣ ରଜକୁ ତ ଦେଖା ହେଇଥିଲା ଗାଁ ରେ ଆଉ ଏ ବର୍ଷ ତ ରଜ ଯାହା ହେଲା।
ବର୍ଷା ତ ହେଲା ଆଉ ତାପରେ ହେଲା ଯୋଉ ନେଟୱାର୍କ ପ୍ରୋବ୍ଲେମ ଲାଇନ ରହିଲାନି ସବୁ ଅସୁବିଧା ହେଲା ଆଉ ପାଳନ ଟା ଭଲସ ହେଇ ପାଇଲାନି ଆଉ
ହଁ ବା ଛୁଆ ଗୁରା ଭଲକି କରିଥିଲେ ଯାଇଥିଲେ ଗୋଟେ ଏଞ୍ଜୟ କରିଆକୁ ଏଗୁଟା ହେଲାନି ଆଉ ବର୍ଷା ହେଲା ଏ ହଁ। ଏବେ ଦେଖନୁ କେମିତିଆ ପାଗ ଦଉଛି?
ଛନ୍ତି ସେଥିପାଇଁ କୋହଲା ପାଗ କରିଛି।
ହଁ ନାଇଁ ପୁରା ତ ରଜ ପାଗ ଗାଁ ରେ ଲାଇନ କଟୁନି। ହୁଁ।
ଏଇନା ଏଇନା ଯେତେବେଳେ ଦରକାର ସେତେବେଳେ ହେଲାନି ଏଇନା ଦରକାର ନାହିଁ ଏଇ ଟାଇମ୍ ଟା ଏଇନା ହେଲା।
ହଁ ବା।
ହଁ ବା। ତାପରେ ନେଟୱାର୍କ ବି ସେଇ ପ୍ରୋବ୍ଲେମ ରହୁଛି ଆସୁଛି ଆସୁନି
ନାଇଁ ଏବେ କୁଆଡ଼େ ନେଟୱାର୍କ ଟିକେ ଭଲ ରହିଲାଣି।
ହୁଁ ଜିଓଟା ରହୁନି ମ ଅପଡାଉନ ହଉଛି।
ନା କେଇ କମ୍ପ୍ଲେନ ଦଉନାହାନ୍ତି ଆଉ।
ଏଇନେ କମ୍ପ୍ଲେନ ଦେବେନି କେହି ଏଇନେ ଆଉ କୋଉ ଗାଁ ମାନଙ୍କରେ ହେଇଥିଲେ ହେଇଥାନ୍ତା। ସେଠି ତ ଆଗରୁ ସେଇ ଅସୁବିଧା ଟା ହେଇଛି ଆଉ ଏଇନା କେମତି ହବ।
ହଁ।
ଆଉ କଣ ଖରାବେଳେ ରୋଷେଇ ହେଇଥିଲା?
ଖରାବେଳେ ହେଇଥିଲା ଭାତ, ଶାଗ ଭଜା ଆ ଆଉ ବାଇଗଣ ଭଜା, ଆଉ ଗୋଟେ କଣ ହେଇଥିଲା ମନେ ପଡ଼ୁନି,
ଏ ରୋଷେଇ ନିଜେ କରିକି ଖାଇକି ମନେ ପଡ଼ୁନି।
ହଁ ମୁଁ କରିଦିଏ ନହେଲେ ଆମ ବୋଉ ଅଛନ୍ତି ମୁଁ ଯୋଉଟା ନ କରି ପାରିବି କି ପଳେଇ ଆସେ ନା ମୁଁ ଦୋକାନ ନା ଟାଇମି ହେଲେ ସିଏ କରିଦିଅନ୍ତି ଆଉ
ଅ ହଁ ଆ ଖାଇ ଖାଇଲା ବେଳକୁ ତ ସେ ଦିନିଷ ଟା ମନେ ଥିବ ନା ନ କରିଥିଲେ ବି।
ହଁ।
ଆଉ ରାତିରେ ରୋଷେଇ କଣ ହେଇଛି?
ରାତିରେ ରୁଟି ଆଉ ସନ୍ତୁଳା ହେଇଥିବ ଆଜି ଆଉ କୋବି
ହୁଁ।
ହ୍ୟାଲୋ।
ହେଲୋ ହଁ।
ଆଉ କଣ ତମର?
ଆମର ତଡ଼କା ରୁଟି ହେଇଛି ଭାତ ବି ବସି
ଓହୋ ତମ ରାତିରେ ଭାତ ଖାଆନ୍ତି କି?
ଆମର ଭାତ ଦେଢଶୁର ଖାଆନ୍ତି ଆଉ ଭାତ ଯଦି ଏ ନ ଥାଏ ଦିନ ବେଳେ ଭାତ ସରିଯାଇଥାଏ ବସେ ରାତି ପାଇଁ ପଖାଳ କାଲି ପାଇଁ।
ଓହୋ ନା ମୁଁ ମୋର ରାତିରେ ଖାଉଛି ଭାତ।
ମାନେ ବାରଭାର ବି କିଛି ନାହିଁ ସବୁବେଳେ ଏଇର ଗୁରୁବାର ଫୁରୁବାର ସବୁ
ହେ ମୁଁ ସବୁବେଳେ ଭାତ ଖାଏ ଆଉ ଆମ ବୋଉ କୁ ମୋ ସ୍ଵାମୀ ଖାଆନ୍ତି ରୁଟି ଆଉ
ହଁ ହଁ ତା ଗୁରୁବାର ସହ ବି ଖାଉଛୁ ଭାତ ରାତିରେ?
ହଁ ମୁଁ ଖାଇଦିଏ।
ବାରୁନୁକି ସୋମବାର ମଙ୍ଗଳବାର ଏସବୁ ନା
ହେ ନା ମ ଆମେ ତ ଏକରେ ପିଆଜ ରସୁଣ ଆଇଁଷ ଖାଉନୁ ସେ କ୍ୟାଲେଣ୍ଡର ବି ଦେଖିବାକୁ ପଡ଼ୁନି
ସେଇଆା ହେଲା କଥା। ଏ କ୍ୟାଲେଣ୍ଡର ଦେଖିଲେ ସିନା ଜଣାପଡ଼ନ୍ତା ହଁ ଆଇଁଷ ଖିଆ ହେଉଛି ଆଜି ବାରୁଟେ ଅଛି।
ହଁ। ଆଇଁଷ ଯିଏ ଖାଉଥିବ ତାର ସଂକ୍ରାନ୍ତି ଅମାବାସ୍ୟା କଣ ଓସାବାର ଦେଖିବ। ଆମର କ୍ୟାଲେଣ୍ଡର ବି ଦରକାର ପଡ଼ୁନି।
ଖାଇଲାଠୁ ଆଉ କଣ ଆବଶ୍ୟକ କି?
ହଁ ଆ ପିଆଜ ରସୁଣ ବି ଖାଉନୁ।
ପିଆଜ ରସୁଣ କଣ ବାହା ହେଲା ଆଗରୁାଉ ଖାଉ ଖାଉନଥିଲେ ତାଙ୍କର ନାଇ ବାହାଘର ପରେ?
ନାଇଁ ତାଙ୍କର ବାହାଘର ଆଗରୁ ଛାଡିଲେ ହଁ ବର୍ଷା ଖଣ୍ଡା ଛାଡିଲେ ତାପରେ ମୋ ବାହାଘର ହେଲା ଆଉ ମୋ ବାହାଘର ମାସେ ଥିଲା ମୁଁ ଛାଡିଲି ଆଉ
ହ ଆଉ ପିଆଜ ରସୁଣ ବି ଲୋକ ଖାଆନ୍ତି କାହିଁକି ନା ଆଇଁଷ ଯୋଉମାନୋନେ ଖାଆନ୍ତିନି।
ନାଇ ଆମର ଦୀକ୍ଷା ନେଇ ଯାଇଛନ୍ତି ତ। ସେଇ ଯୋଉ ଛାଡିଛନ୍ତିଛନ୍ତି ଆଉ।
ତମର ଭଲ ଆ ପିଆଜ ରସୁଣ କିଣିବାକୁ ପଡୁନଥିବ।
ନା ମସଲା ଉୁରା ଯୋଉା ପଡୁଛି।
ହଁ ଆଉ ମସଲା ତ ପଡୁଛି କିନ୍ତୁ ପିଆଜ ରସୁଣ ଜିନିଷ ଟା ଜାଣିଛ କିନ୍ତୁ ଛୁଆ ମାନେ ସେଇ ଜିନିଷ ଟା ଆଉ ଜାଣିବେ କି?
ନା।
ତିନିଶହ ଅଛି ବୋଲି ବଟା ହୁଏ।
ନାଇଁ ମୋ ଝିଅ ତଥାପି ପିଆଜ ରସୁଣ ଗୁପଚୁପ ଏଇ ଯୋଉ କୁୁରକୁରି ଏଇଟା ସବୁ ଖାଇଦଉଛି।
ସିଏ ନା ଛୋଟ ଛୁଆ ହେଇଛି ବୋଲି ଖାଇଦଉଛି ଆଉ ସେ ତାର ସେଇ ଲାଇନ ରେ ପଶିଗଲେ ସିଏ ଆଉ ଖାଇବ କି? ଜାଣିବାର ହେଲେ ଆଉ ତାକୁ ଆଉ ଖାଇବାକୁ ଦିଆହବ କି?
ହଁ।
ଛୋଟ ଛୁଆ ବୋ ନା ବାରଣ ହଉନି ତାରା ଖାଇଦଉଛି ଇଫିଏ ଖାଇଦଉଛି କୁର୍କୁରି ଫୁରି ଖାଇଦଉଛି।
ହଁ।
ସେ ଦଶ ବାର ବର୍ଷର ହେଲା ବେଳକୁ ଗଲେ ନାମ ନେଇଗଲେ ସିଏ ଆଉ କାହିଁ ଖାଇବାକୁ ଯିବ କି?
ହଁ ଏବେ ଖ ଏବେ ବି ଖାଉନି।
ଆଉ ଘରକୁ ଫୋନ କରିଥିଲୁ।
ଘରକୁ ଆଜି କରିନି କାଲି କରିଥିଲି।
ହୁଁ ହୁଁ ଆଉ ଦେଇ ସାଙ୍ଗରେ।
ଦେଇ। ଆଜିିନୁ କାଲି ଫୋନ କରିଥିଲା ଆଜି ଖରା ବଳେ କରିଥିଲା ଯେ ମୁଁ ଆଉ ଉଠେଇନି।
ହୁଁ। ଆଉ।
ଆଉ ତୋ ପୁଅ।
ପୁଅ ଅଛି ଘରେ ଏଇ ଭୋ। ଭୋକ ହେଲା ମାଗୁଥିଲା ଖାଇବାକୁ ତାକୁ ଖାଇବାକୁ ଦେଲି ଖୋଇ ଦେଇକି ଆସିଲି ଆଉ।
ଆଉ ତୁ ବାହାରେ ବସିଚୁ।
ହୁଁ।
ହ
ସେଇ ପାଠ ପଢ଼ିବା ପାଇଁ ତାକୁ କଉଥିଲି ମୁଁ କଇଲି ପାଠ ପଢ଼ି ଦେ ପାଠ ସନ୍ଧ୍ୟାବେଳେ ପଢିନଥିଲା। ଚଗଲା ହଉଥିଲା ଆଉ ତାକୁ ଖାଇଆକୁ ଦେଇ ଦେଇକି ଆସିଲି ଆଉ କଥା ହବା ପାଇଁ।
ଓ ହୋ। ଆଉ କଣ ଖବର। ରଜ ରେ ତ ଯାଇଥିଲେ ଟିକେ ଭଲ କିି ବସିକି କଥା ବି ହେଇ ହେଲାନି ଯୋଉ ଗରମ ବିତି ବିତିଆ ଖାଲି ଲାଗିଲା।
ହୁଁ। ରଜ ବେଳକୁ ବହୁତ ଖରା ବହୁତ ଗରମ ବହୁତ ଗରମ ତାପରେ ତମେ ମାନେ ସବୁ ଏସି। ଏସି ରେ ରହିବା ଲୋକ ତମେ ମାନେ ଗରମ ସମ୍ଭାଳି ପାରିବନି ଗରମ ହେଲା ବେଳକୁ ବିତିି ବିତା।
ଏ ଚିଡ ଚିଡା ଲାଗିଲା ତ ଆଉ।
ସବୁ ସୁବିଧାରେ ରହିଗଲାଠୁ ବାପ ଘରକୁ ଆସିଲାଠୁ ଅସୁବିଧାଟା। ହେଲା ବେଳକୁ ସେଇଆ ମନ ଦୁଃଖ ଆଉ। ବସି ଉଠି ହବ ନା କଣ ହବ। ଆ ହୁ। ଝିଅ କଣ କରୁଛି।
ଏ ଝିଅ ଟା ଏଇଠି ଦୋକାନରେ ବସିଛି ଦୁଷ୍ଟ ହଉଛି ଆଉ।
ହୁଁ।
ଭାରି ଦୁଷ୍ଟ ହଉଚି।
ଛୋଟୁ ଛୁଆ ଚଗଲା ହେବେ ଆଉ ଏଇ ଛୁଆଙ୍କୁ କଥା କହି ହଉଛି।
ନାଇଁ ଭଲ ପାଠ ପଢୁଛି। ଏ ଟିକେ ଟିକେ ଦୁଷ୍ଟ ଜିଦ୍ଦି କରୁଛି ଆଉ ଏଇନା ଚାଉମିିନ ଖାଇଛି ଆଉ।
ଓହୋ ରାତିରେ କଣ ଖାଇବ ଭାତ ନା ରୁଟି।
ରାତିରେ ମୁଁ ମୋର ଭାତ ଖାଇବି। ମୋ ଝିଅ ଚାଉମିିନ ଖାଇଦେଲାଣି ଆଉ କିଛି ଖାଇବନି।
ହୁଁ ହୁଁ ଆଉ ସ୍କୁଲ ଯାଇଥିଲା ଆଜି।
ହଁ ସ୍କୁଲ ଯାଇଥିଲା ନା ସ୍କୁଲ ରେ ସେ ମନିଟର ହେଇଛି।
ଥିବେ ସବୁ ଆଉ ସେ ସେ ଭଳି ଦେଖ। ଖା ଯାଉଛି ଆଉ।
ତାକୁ ମନିଟର କରିଚନ୍ତି ବା। ହଉ।
ସେ ତ ଗୋଟେ ଡାଲକାର ଛୁଆ ସବୁ ଡରି ଯାଉଥିବେ ଆଉ ଆଉ ସେଇଥିପାଇଁ ସାର୍ ମାନେ କରିଛନ୍ତି ଆଉ। ହ
ନାଇଁ କହିଲା ମମି ମତେ ମନିଟର କରିଚନି। ଆଉ ଛୁଆ ଯୋଉମାନେ ଦୁଷ୍ଟ ହଉଛନ୍ତି ମୁଁ ପାଟି କରିଦଉଛି ସବୁ ଚୁପ ହେଇଯାଉଚନ୍ତି।
ହୁଁ ତା ପାଟିିକି ତ ସବୁ ଡରିବେ ଆଉ।
ଦେଖୁନ ଇଏ ଟିକେ ରାଗି ଭଳିଆ। ଯିଏ ଯାହା କହିଲେ ଖାଲି ଚିିଡ଼ି ହଉଛି।
ରାଗିଟା ହବ ଆଉ।
ହଁ। ନାଇଁ ଧୀରେ ଧୀରେ ଚେଞ୍ଜ ହବ ଆଉ ବଡ ହେଲାଠୁ ଆଉ।
ବଡ ଯେତିକି ହବ ସେତିକି ମାଇଣ୍ଡ ଟା ତାର ଚଗଲା ଇଏ ରୁ ଗଲା ପରେ ସେ ଡାଇଭର୍ଟ ହେଇଗଲା ପରେ।
ସେ ଆ ସେ ଆହୁରି ଦୁଷ୍ଟ ହଉଥିଲା ଏବେ ଟିକେ ଟିକେ ଚେଞ୍ଜ ହେଲାଣି। ମୋ ଝିଅକୁ ଛୁଆ ଦିନେ ତୁ ଦେଖିଦେଲୁ।
ହଁ ଦେଖିଥିଲି ଯେତେବେଳେ ଯାଇଥିଲି ଆମର ଯୋଉ ବ୍ୟାଚ ଫିଷ୍ଟି ହଉଥିଲା। ଯାଇଥିଲି ଯୋଉ ଭାତ ଡାଲି ଆଉ ଭଜା ଦେଇ ଦେଇଥିଲୁ ସେ ଖାଉଥିଲା।
ଆ ସେଇଠି ଦେଖିଥିଲୁ ଫାଷ୍ଟ ଏଇଥର ସେକେଣ୍ଡ ନା।
ହଁ ତାପରେ ଆଉ ମୁଁ ତାକୁ ଦେଖିନି ଆଉ ତ ଯେ ଯେତେବେଳେ ଗଲେ ଟାଇମ ହୁଏନି ଆଉ ତୁ ଯେତେବେଳେ ଆସୁ ମ ମତେ ଫୋନ କରୁ ଯିବା ପାଇଁ ମୁଁ ଯାଇପାରେନି ଆଉ ଦେଖା ସାକ୍ଷାତ ହେଇପାରେନି ଆଉ ସେମିତି ଅପେ
ଦେଖିଦବୁ ଆଉ।
ତ ଦେଖିଦିଏ ତାପରେ ଦଶରାକୁୁ ତ ଆମର ଯାହା ମୁଁ ଯାଏ ଆଉ ତୋର ତ ସେଠି ଦଶହରା ଭଲ ହୁଏ ଯେ ତୁ ଆସିପାରୁନା ଆଉ କୋଉଠି ଦେଖା ହେଇପାରେ। ଏଇ ରଜ ନ ହୁଏ ନଡାକନ୍ତି ଝିଅ ମାନେ ନଯାଆନ୍ତି ନ ଦେଖାନ୍ତି ପୁଣି କେବେ ଦେ
ତା ହୁଁ। ନାଇଁ ମଁ ତାପରେ ତୋର ବି ସେଇଠି ପାଖରେ ମୁଁ ଗଲେ ବି ଡାକିଲେ ତୁ ଆସିପାରୁନୁ ତ ଗୋଟେ ଜାଗାରେ ରହିି ତୁ ସେଇଥି ପାଇଁ ଛୁଟି ଫୁଟି ମିଳୁନି।
ତାପରେ ଶାଶୁ ଘର କ
ତାପରେ ନିଜ ଘରେ ହଁ ଅଛୁ ଦଶ ବର ଧାଇଁକି ପଳେଇବ ନାଇଁ ସାଙ୍ଗ ଆଇଛି ସାଙ୍ଗ ଆସିବ ଡାକୁଛି ଯାଇ ବୁଲିବା ସେ ଆଉ ଶାଶୁ ଘରୁ ତୁ କେତେ ଥର କହିକି ଯିବୁ ବାପ ଘରକୁ ଯିବି ବୋଲି। ସାଙ୍ଗ ଆସୁଚିକି ଇଏ ସେ ସେ କହିବେ ତୋର ଏମିତି କଣ ସାଙ୍ଗ ଅଛନ୍ତି ଖାଲି ଯେତେବେଳେ ଆଉଚ ଡାକୁଚନ୍ତି ଯାଉଚୁ।
ହୁଁ।
ସେଇଥିପାଇଁ ସମୟ ଦେଇ ହୁଏନି ଯାଇ ହୁଏନି ଇଚ୍ଛା ଥାଏ କିନ୍ତୁ ଯାଇ ହୁଏନି ଶାଶୁରୁ ବୋଉ ହେଲେ ଆଉ ମନ ମାନି ତ ହେଇ ପାରିବନି ନାଁ ମନ ଇଛା ଯାଇପାରିବନି।
ଏମତିଆଉ ସବୁ ଚାଲିଛି ଆଉ।
ଆଉ ଏଇନା ଆଉ ତୁ ଆସିନୁ ଗାଁକୁ ଆଉ।
ଏ ଇ ରଜକୁ ଯାଇଥିଲି ଆଉ ଏଇନା କୁଆଡ଼େ ଯିବି ତାପରେ ଛୁଆଙ୍କ ସ୍କୁଲ।
ସେଇ ତ ରଜ ଛୁଟି ଦଶହରା ଛୁଟି ଏଇ ଦିଟା ଛୁଟିରେ ଯାହା ଆସିବ ବୁଲିକି ଯିବ ଆଉ।
ପୁଣି ଦଶହରା ଛୁଟି ହେଲେ ଦେଖିବା ଆଉ ଦଶ ଦିନି ଆଉ।
ଆଉ ଏମିତି ତ ସେଇ ଗୋଟେ ଦିନ ଦି ଦିନ ଛୁଟି ଆଉ ଗୋଟେ ଦିନି ଦି ଦିନି ଆସିକି ତ ମନ ଶାନ୍ତି ହବନି। ଗଲା ବେଳକୁ ଆଉ କାଇହିଁ ଏମିତି ଆସିବାକୁ ଯିବୁ।
ହଁ। ନାଇଁ ମଁ ତାପରେ ଏତେ ବାଟ ଦି ଘଣ୍ଟାର ତିନି ଘଣ୍ଟାର ବାଟ ବସ୍ ରେ ଯିବ। ଆଠ ଦିନ ଯଦି ନ ରହିବ କାଇଁ ଯିବ।
ହୁଁ।
ଆ ଦିନେ ଦିଦିନି ପାଇଁ ମୋରେଇଛା ହୁଏନି।
ଯେଉଠି ଆସିବ ମନ ଶାନ୍ତି କରିକି ଦଶ ଦିନି ପନ୍ଦର ଦିନି ନ ରହିବ କଣ ପାଇଁ ଆସିବ ବାପଘରକୁ। ସେଇଟା ମନ ଶାନ୍ତି ହବନି କି ଭଲ ହି ଲାଗିବନି ଆସିବା ପାଇଁ।
ସେଇପା ତାପରେ ଦିନେ ଦି ଦିନି ପାଇଁ ମୋର ଇଚ୍ଛା ହୁଏନି ଯିବାକୁ ମୁ ଏଇ ଏତେ ବାଟ ଧାଇଁ ଧାଇଁ ଯିବି ଆସିବି।
ଯିବି ଆସିବି। ହୁଁ।
ହଁ ଓ ହଉ।
ହଉ ଆ ରଖୁଛି ଆଉ ପଛରେ କଥା ହେବା ଆଉ।
ହଁ ହଁ ହଉ।